ଜୟ ଜଗନ୍ନାଥ ବନ୍ଧୁ।
ହଁ ହଁ କୁହ କଣ କରୁଛ?
ଏଇ ବର୍ତ୍ତମାନ ତ ବର୍ଷ ଜୋର ହେଉଛି ସକାଳ ଟାରୁ। ତୁ ଘରେ ବସିବା କଥା ଆଉ ଆମେ ତ କୁଆଡ଼େ ବାହାରକୁ ଯାଇପାରୁନାହିଁ। ଆଜି ତ ବ୍ୟାୟାମ କରିବାକୁ ମଧ୍ୟ ଯାଇପାରିଲା ନାହିଁ କି ମାମାଙ୍କୁ ମଧ୍ୟ ବିଦ୍ୟାଳୟ ଛାଡ଼ିବାକୁ ଯାଇ ପାରିଲି ନାହିଁ ଭାଇଙ୍କର ଅଫିସ ବି ଆଜି ବନ୍ଦ ହେଇଗଲା। ଆଜି ତ ବୋହୁତ ଜୋରେ ବର୍ଷା ହଉଛି ସେଥିପାଇଁ ମୁଁ ଘରେ ବର୍ତ୍ତମାନ ବସିଚି।
ହଁ ହଁ ହେଲେ ବର୍ଷା ପାଇଁ ଆଜି କାମ ସବୁ ବନ୍ଦ ହେଇଗଲା ଯେ କାହିଁକି?
ବର୍ଷା ତ ଅତ୍ୟଧିକ ହେଉଚି ଯେହେତୁ ଭାଇଙ୍କର ବର୍ତ୍ତମାନ ଅ ଦୁର୍ଘଟଣା ଜନିତ ସେ ଯୋଉ ଅପରେସନ ଟିକକ ଯୋଉ ହେଇଥିଲା ସେଠାରେ ପାଣି ପଡ଼ିଗଲେ କାଳେ ଅସୁବି ଧା ହବ ବୋଲି ଭାଇଙ୍କ କର୍ମ ଖେତ୍ରକୁ ଗଲେ ନାହିଁ। ମାମା ଘ ରହିଲେ କାରଣ ଭାଇ ଘରେ ରହିଲେ ନା ତ ତାଙ୍କ ଦେଖା ଭଲ ର ଦେଖାରେଖା କରିବା ପାଇଁ ମାମା ମଧ୍ୟ ତାଙ୍କ କର୍ମକ୍ଷେତ୍ର ବନ୍ଦ କରିଦେଲେ ସେଥିପାଇଁ ମଧ୍ୟ ଅ ମୁଁ ବି ଆଉ ବର୍ତ୍ତମାନ ଜିମ୍ କୁ ଯାଇ ପାରିନାଇଁ କାରଣ ଜିମ୍ କୁ ଗଲା ବେଳକୁ ମୋ ଘରଠୁ ଜିମ୍ ର ଦୂରତା ହେବ ମିନିମମ୍ ତିନିଶ ଚାରିଶ କିଲ ତିନିଶ ଚାରିଶ ମିଟର ତ ସେତିକି ବା ଟ ଗଲା ବେଳକୁ ମୁଁ ଓଦା ହୋଇଯାଇଥିବି ତ ସେଥିପାଇଁ ମଧ୍ୟ ମୁଁ ବି ମଧ୍ୟ ସକାଳୁ ଆଜି ବ୍ୟାୟାମ କରିବାକୁ ଗଲି ନାହିଁ।
ହଁ ହଁ ତା ବି ଠିକ୍ କଥା କିନ୍ତୁ ପ୍ରଥମେ ଆପଣଙ୍କୁ ତିନିଶ ଚାରିଶ କିଲୋମିଟର କହୁଥିଲେ ବୋଧହୁଏ ଆପଣଙ୍କ ପାଟିରେ ଭୁଲ ବଶତଃ ପଶିଗଲା।
ଆଜ୍ଞା ମୋ ପାଟିରେ ତିନିଶହ ଚାରଶହ ମିଟର କୁ ତିନିଶହ ଚାରଶହ କିଲୋମିଟର ମୁଁ କହିଦେଲି ଭୁଲୁ ରେ। ମୋ ପାଟିରେ ହେଟା ପଶିଗଲା ହଠାତ୍ ମୁଁ ଜାଣିପାରିଲି ନାହିଁ ତ ସେଥିପାଇଁ ସେଟା କହିଦେଲି। ସେଥିପାଇଁ ମୁଁ କ୍ଷମା ଚାହୁଁଛି।
ହଉ ହଉ ଠିକ୍ ଅଛି ଆପଣ ତ ଯେହେତୁ ଆଜି କ ଆପଣଙ୍କ ଯାଇନାହାନ୍ତି କିଛି କାମ ବି କରିନାହାନ୍ତି ତ ବର୍ତ୍ତମାନ ତ ଆପଣ ଶୋଇକି ଉଠୁଥିବେ ମ ତେ ଲାଗୁଚି ଆଉ ତ ଖାଇବି ନଥିବେ।
ନା ମୁଁ ବର୍ତ୍ତମାନ ଶୋଇକି ଉଠୁଛି ଯେ କିନ୍ତୁ ଖାଇବା ପିବା ବି କରିବି ଆଉ ଟିକେ ସମୟ ପରେ ବର୍ତ୍ତମାନ କିଛି ମୋ ନିତ୍ୟକର୍ମ ସାରି ନାହିଁ। କାରଣ ସକାଳ ପହରୁ ବର୍ଷା ଟିକେ ଯୋଉ ହଉଛି। ନିଦ ନିଦ ଲାଗୁଛି ମୁଁ ସକାଳୁ ଦୁଇଥର ଶୋଇକି ଉଠି ସାରିଲିଣି ଆଜି।
ଆପଣ ଶୋଇକି ହୋଇ ଉଠୁଛନ୍ତି, କିଛି ନିତ୍ୟକର୍ମ ବି ସାରି ନଥିବେ। ଖାଇନଥିବେ ଆପଣ ଯାଆନ୍ତୁ ଆପଣ ଶୀଘ୍ର ନିତ୍ୟକର୍ମ ଆଉ ଖାଦ୍ୟ ଗ୍ରହଣ କରିବେ ନହେଲେ ଆ ଆପଣଙ୍କ ଦେହ ଖରାପ ହବ ନ।
ଆଜ୍ଞା ମୁଁ ଆଉ ଯିବି, ଆଉ କିଛି ସମୟ ପରେ ଭାବୁ ଚି ମୁଁ ଯିବି ସେଠାରୁ ନିତ୍ୟକର୍ମ ସାରିବି ମୋ ଖାଦ୍ୟ ଖାଇବି। କାରଣ, ସେମିତିରେ ମୋ ଦେହ ଟିକେ ଭଲ ନାହିଁ ତ! ଆଉ କିଛି ସମୟ ପରେ, ଆପଣଙ୍କ ସହିତ ସମୟ ଦେଇ ସାରିଲା ପରେ, ମୁଁ ନିଶ୍ଚୟ ଯିବି।
ହଁ, ଠିକ୍ କଥା। କାରଣ, ଅନ୍ୟ ସମୟରେ ଯଦି କିଛି କାମ ପଡିଲା, ଆପଣ ତ କିଛି କାମ ସାରିନଥିବେ। ଆପଣଙ୍କ ତ ସେସବୁ କାମ ବି କରିବେ କେମିତି ତ? ସେଥିପାଇଁ ଆଗୁଆ ପ୍ରସ୍ତୁତ ହେଇଥିବା ଦରକାର।
ହଁ, ସେଇଟା ବି କହୁଛନ୍ତି, ଯୋଉଟା ଠିକ୍ କଥା କହୁଛନ୍ତି। ଆଉ ଆପଣ କେବେ-ଏ-ଏ- ଯୋଉ ବର୍ଷା ଋତୁରେ, ବାହାରେ ବୁଲନ୍ତି? ହ୍ୟାଲୋ।
ବର୍ଷା ଋତୁରେ କଣ ବାହାରକୁ ଯିବାକୁ ମଜା ଲାଗେ? ଆଜିିକାଲି, ହଁ, ହଁ, ମସ୍ ଶବ୍ଦ ଶୁଣା ହଉଛି?
ହଁ, ଶୁଭା ଯାଉଛି, କହୁନାହାନ୍ତି, କୁହନ୍ତୁ।
ମୁଁ କହିଲି ଯେ, ଆଜିକାଲି ବର୍ଷାରେ ବୁଲିବାକୁ କାହାକୁ ଭଲ ଲାଗେ? ବର୍ଷାରେ ତ, ଯେହେତୁ ଗ୍ରାମରେ ଅଛି, ତ କାଦୁଅରେ କିଏ ବୁଲିବ? ଯେହେତୁ ରାସ୍ତ୍ ତା ଭଲ ଥିଲେ, ସହରରେ ରହିଥିଲେ ଟିକେ ମଜା ଲାଗିଥାନ୍ତା ସାଙ୍ଗମାନଙ୍କ ସହିତ। ଏଠାରେ ତ କୌଣସି ସା ସାଙ୍ଗମାନେ ବି ନାହାନ୍ତି, ତ କାଦୁଅରେ କଣ ମଜା ଲାଗିବ, କୁହନ୍ତୁ?
ସେଇଟା ବି ଆପଣ ଯୋଉଟା କହୁଛନ୍ତି, ଠିକ୍ କଥା। ଯେ ଆପଣ ଯ କହୁଛନ୍ତି, ପୋଖରୀ ପାଖକୁ ଗଲେ ସେ ପୋଖରୀ କୂଳରେ ବସିକି, ଆପଣ ଯଦି ଓଦା ହେବେ, ବହୁତ ଭଲ ଲାଗିବ ସେଠାରେ। କାରଣ ପୋଖରୀ କୂଳରେ ଏତେ କିଛି ପଙ୍କ ନଥାଏ। କାରଣ ତ, ଚାରିପଟେ ବିଲ ଥାଏ। ଚାରିପଟେ ଯାହା କାଦୁଆ ହେଇଥାଏ। କିନ୍ତୁ, ପୋଖରୀ କୂଲରେ ଯାହା ହେଲେ, ଟିକେ ସଫା ଥାଏ ନା। ତ, ସେଥିପାଇଁ ମୁଁ କହିଲି, ସେଠାରେ ଯାଇକି ଆପଣ ଯଦି ଚାହୁଁଛନ୍ତି ହୁଁ, ତାହେଲେ, ଆପଣ ଯାଇକି ଓଦା ବି ମଧ୍ୟ ହେଇପାରିବେ। ଆଉ, ଆ ମୁଁ ମତରେ, ଯେ ଆପଣ ଏ-ଏଥରକ ଓଦା ହୁଅନ୍ତୁ ନାହିଁ। କାରଣ, ଆପଣଙ୍କର ବର୍ତ୍ତମାନ ଦେହ ଖରାପ ଥିଲା ନା, ଆପଣ ଔଷଧ ନଉଥିଲେ, କହୁଥିଲେ ମତେ। ତ, ଏଇବ -ଏଇ ବର୍ଷ ଆପଣ ବର୍ଷାରେ ଓଦା ହୁଅନ୍ତୁ ନାହିଁ।
ହଁ, ହଁ, ନିଶ୍ଚିନ୍ତ, ନିଶ୍ଚିନ୍ତ। ମୁଁ ଆପଣଙ୍କ କଥା ରଖି, ଯେହେତୁ ତ ପୋଖରୀ କୂଳେ ଗଲେ ଭଲ ଲାଗେ। କିନ୍ତୁ, ପୋଖରୀ ଗାଧୋଇବାକୁ ବି ମଧ୍ୟ ଭଲ ଲାଗେ, କିନ୍ତୁ ପାଣିର ଟିକେ ମାତ୍ରା ପୋଖରୀରେ ମଧ୍ୟ ବୃଦ୍ଧି ହୋଇଯାଉଛି। ତ, ସେଠାରେ ଗାଧୋଇଲେ କିଛି ବିପଦ କି ଅଘଟଣ ନଘଟିବ, ତ ସେଥିପାଇଁ ମୁଁ ଯାଉନାହିଁ। ଆଉ କଣ କରିବି?
ଆପଣଙ୍କ ପହଁରା ଆସେ ନାହିଁ, ଗାଧେଇଲା ବ ଯୋଉ ପୋଖରୀରେ ଗାଧେଇଲା ବେଳେ।
ପହଁରା ତ ମୁଁ ଯେତେବେଳେ ଛୋଟ ସମୟରେ ଗ୍ରାମରେ ଥିଲି, ସେତେବେଳେ ଆସୁଥିଲା। ପରବର୍ତ୍ତୀ ସମୟରେ, ମୁଁ ସହରକୁ ଗଲା ପରେ, ଆଉ ପହଁରିଲି ନାହିଁ। ତ, ସବୁ ଭୁଲି ଯାଇଛି। ଖାଲି ଅଳ୍ପ ବାଟ ଯାଏ ମୁଁ ଯାଇପାରୁଛି। ବେଶୀ ଗଭୀରକୁ ଗଲେ, ଅସୁବିଧା ହଉଛି ମୋର ଟିକେ ପହଁରିବାରେ।
ସେଟା ତ-ଅ, ସେଟା ତ ହବ, କାରଣ ଆପଣଙ୍କର ଅଭ୍ୟାସ ଗୋଟେ ଜିନିଷ ଥାଏ। ଯୋଉଟା କି, ଆପଣ ଗ୍ରାମରେ ଥିଲାବେଳେ ପହଁରିବାଟା ଅଭ୍ୟାସ ଥିଲା। ସେ ସମୟରେ ଆପଣ ପହଁରା ପହଁରି କରିପାରିଥିଲେ। ବର୍ତ୍ତମାନ ଯେହେତୁ ସହରକୁ ଆସିଚନ୍ତି ତ ଆପଣଙ୍କର ଅଭ୍ୟାସ ଛାଡି ଯାଇଛି ନା! ତ ସେଥିପାଇଁ ଆପଣ ପାରୁନାହାଁନ୍ତି। ଆପ୍ ଆପଣ ପ୍ରୟାସ କରୁନାହାଁନ୍ତି, ବାରମ୍ବାର ବାରମ୍ବାର। ଆପଣଙ୍କ ସାଙ୍ଗମାନେ, ଯୋଉ କି ଆପଣଙ୍କ ଭାଇ ମାନେ କିଏ ଥିବେ? ପାଖରେ ଟିକେ ରହିକି, ଆପଣଙ୍କୁ ଯଦି ପ୍ରୟାସ କରିବା ପାଇଁ ଦେବେ, ତାହେଲେ ଆପଣ ବି ମଧ୍ୟ ଆଉଥରେ, ଆପଣଙ୍କର ଅଭ୍ୟାସ ଫେରି ପାଇବେ। ତ, ଆପଣଙ୍କ ଯଦି କିଏ ଭାଇମାନ ଅଛନ୍ତି, ତାହେଲେ ଯାଇକି ନିଶ୍ଚୟ ଚେଷ୍ଟା କରନ୍ତୁ।
ହଁ, ହଁ, ମୁଁ ମୋର ତ ଅଛନ୍ତି, କିନ୍ତୁ ସେମାନେ ତ ବର୍ତ୍ତମାନ ସହର ପଳେଇଛନ୍ତି। ଆଉ, ତାଙ୍କ କାମ କ୍ଷେତ୍ରରେ ବ୍ୟସ୍ତ ହୋଇଯାଇଛନ୍ତି। କିନ୍ତୁ କିଛି ଦିନ ପୂର୍ବରୁ ସେମାନେ ଥିଲେ, ଯେତେବେଳେ ସେମାନେ ଥିଲେ ତ ସେଇ ସମୟରେ ତ ମୁଁ ଗ୍ରାମକୁ ଆସିନଥିଲି। ଏବେ ଯେତେବେଳେ ସେମାନଙ୍କ କାମସ୍ଥଳୀ ପଳେଇଛନ୍ତି ତ, ମୁଁ ବି ପହଁରି ପାରୁନାହିଁ।
ସେଇଟା ବି ବହୁତ ଦୁଃଖର କଥା ଆପଣ ଯେତେବେଳେ ଆପଣଙ୍କ କର୍ମ କ୍ଷେତ୍ରରୁ ହେଇକି ଗ୍ରାମକୁ ଗଲେ ସେମାନେ ତାଙ୍କ କର୍ମକ୍ଷେତ୍ରକୁ ପଳେଇଲେ। ଆପଣ ବର୍ତ୍ତମାନ ଗ୍ରାମରେ ବୋଧେ ଏକା ବୁଲୁଚନ୍ତି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୋର ଜଣେ ଭାଇ ଅଛନ୍ତି ତ ତା ତାଙ୍କ ସହିତ ବୁଲୁଛି ଆଉ ଆପଣ ଜାଣିଛନ୍ତି କି ଯୋଉ ବନ୍ଧୁ ଜଣେ ଥିଲେ ସେ ଆପଣଙ୍କ କଲେଜରେ ହିଁ ପଢୁୁଚନ୍ତି।
ହଁ ଆପଣ ଆମ କଲେଜରେ ପଢୁଛନ୍ତି ତାହେଲେ କୋଉ କ୍ଲାସ ରେ ପଢୁଛନ୍ତି ଆପଣ ଟିକେ ମତେ ତାଙ୍କ ବିଷୟରେ କିଛି ଜଣେଇ ପାରିବେ କି?
ସିଏ ଆମଠୁ ପାଖାପାଖି ତିନି ବର୍ଷ ସ ବଡ଼ ହେବେ ସିଏ ବିଟିକ କରୁଛନ୍ତି ତାଙ୍କର।
ଓ ସିଏ ଆମଠୁ ବହୁତ ବର୍ଷ ବଡ ହେବେ ତାହେଲେ ବୋଧୁଏ ଲାଗୁଛି ହଉ ମ ଆପଣଙ୍କୁ ଯେତେବେଳେ ଯିବେ ଆପଣଙ୍କ ସହିତ କଲେଜ ଆପଣ ମୋ ସହିତ ଆସିବେ ସେ ସମୟରେ ମୁଁ ତାଙ୍କ ସହି ତ ମଧ୍ୟ ଦେଖା ହୋଇଯିବି।
ନିଶ୍ଚିନ୍ତ ନିଶ୍ଚିନ୍ତ ମତେ ଦେଖୁ ଚନ୍ତି ଦେଖୁନାହାନ୍ତି କେମିତି ମତେ ଥଣ୍ଡା ହୋଇଯାଇଛି ବର୍ଷ ବର୍ଷାରେ ଓଦା ହୁଏ, ମୁଁ ଆଉ କଣ କହିବି ଆଉ ଆପଣ ବି କହୁଛନ୍ତି ବର୍ଷାରେ ଯାଇକି ଆଉ ଥରେ ଓଦା ହେବାକୁ।
ନା ନା ମୁଁ ମନା କଲିିବା ସେଥିପାଇଁ ଆପଣଙ୍କୁ ମୁଁ କହିଲି ତ ଆପଣଙ୍କର ସେମତିରେ ଟିକେ ଦେହ ଖରାପ ଅଛି। ତ ଆପଣ ଯାଇକି ବର୍ଷାରେ ଓଦା ହୁଅନ୍ତୁ ନାହିଁ ଆର ବର୍ଷ ଦେହ ଭଲ ଥିଲେ ଆପଣ ବର୍ଷାରେ ଓଦା ହୋଇଯିବେ। ଏ ବର୍ଷ ଓଦା ହୁଅନ୍ତୁ ନାହିଁ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଏଥିପ୍ରତି ନିଶ୍ଚିନ୍ତ ଧ୍ୟାନ ଦେବି କଣ କରିବା ବର୍ଷ ବର୍ଷା ପାଗ ତ ଶୋଇଆ ଆଉ ବର୍ଷା ବାକରେ ବିଭିନ୍ନ ସରିସୃପ ସବୁ ବୁଲନ୍ତି। ଆପଣ କିଛି ସରୀସୃପ ଦେଖିଲେଣି ନା ନାଇଁ?
ଆଜ୍ଞା ଆମ ପ ଘର ପଛପଟେ ଏକ ସାପ ରହୁଛି ସେପଟେ ବଡ ସାପଟେ ରହୁଛି। ଗୋଧି ମଧ୍ୟ ରହୁଛନ୍ତି। ମୁଁ ଦେଖିଛି ତାଙ୍କୁ ଏଇ ବର୍ଷା ଋତୁରେ ବାହାରିବାର କାରଣ ସେମାନେ ଥଣ୍ଡା ଏ ବର୍ଷା ଟାଇମ ରେ ଯେତେବେଳେ ବର୍ଷା ଛାଡିଯାଏ ସେମାନେ ଖାଇବାକୁ କିଛି ପାଇନଥାନ୍ତି ନା ବର୍ଷା ସମୟରେ ତ ସେମାନେ ବର୍ଷା ଛାଡିଗଲା ପରେ ବାହାରକୁ ବାହାରନ୍ତି ଖାଇବା ପାଇଁ ସେ ସମୟରେ ମୁଁ ତାଙ୍କୁ ଦେଖିଚି।
ହଁ ମୁ ବି ମଧ୍ୟ ଏକ ଯେ ସରିସୃପ ଆସନ୍ତା କାଲି ଦେଖିଲି ଯେ ତୁମ ଘର ଲୋକଙ୍କୁ ଡାକିଲି ତ ସେ ଛୋଟ ଛୁଆଟେ ଥିଲା ତାକୁ ମୋ ଘର ଲୋକ ମାରିଦେଲେ ଆଉ ସେ ମୋ ତୁ କଣ କଲ, ଆଉ ଘର ଲୋକ କଣ କରିଥାନ୍ତେ କୁହନ୍ତୁ?
ଆପଣ ଯଦି ସେ ସାପକୁ ନେଇକି ନହେଲେ ଜଙ୍ଗଲରେ ଛାଡିଦେଲେ ନାହିଁ। ନା ଆପଣଙ୍କର ଘରର କେହି ସାପ ଧରି ପାରନ୍ତି ନାହିଁ?
ଆମର ଧରି ପାରନ୍ତି ନାହିଁ ଆମର ସବୁ ମାଡି ଦିଅନ୍ତି ଆଉ ମତେ ତ ଦେଖିଭାରି ଡର ଲାଗେ। ତ ମତେ ଦେଖିକି ମୁଁ ଦୌଡ଼ି ପଳେଇଲି ଆଉ କଣ କରିବି। ମତେ ତ ଭାରି ଡର ଲାଗେ ସେଇ ସବୁ ଜିନିଷକୁ।
ନାଇଁ ଯଦି ସେ ସବୁ ଜିନିଷ ଯଦି ପାଖକୁ ଆସୁଛନ୍ତି ହାରି ତାହେଲେ ବହୁତ ଡରରେ ମତେ ବି ଲାଗେ। ଦୂରରେ ଥିଲାବେଳେ ଏତେ ଡର ଲାଗେ ନାହିଁ, କାରଣ ଯୋଉ ଆପଣ ଯୋଉ କହୁଛନ୍ତି ସରିସୃପ ସାପ ଯୋଉ କଥା କହୁଛନ୍ତି ସାପଣ ଯୋଉ ସାପ ଯଦି ପାଖକୁ ଆସିବ ହାରି ଆପଣ କୁ ଦଂଶନ ବି କରି ଦେଇପାରେ। ସେଥିପାଇଁ ବହୁତ ଟିକେ ଡର ଲାଗେ କାରଣ ତା ବିଷ ବହୁତ ମାରାତ୍ମକ ଥାଏ। ଆପଣଙ୍କ ଘରେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ବୈଦଙ୍କ ପାଖକୁ ନବାକୁ ପଡିବ ନହେଲେ ଆପଣ ର କିଛି ବି ହୋଇଯାଇପାରେ ସେଥିପାଇଁ ମତ ମତେ ଟିକେ ଡର ଲାଗେ ଆପଣ ପାଖକୁ ଯାଆନ୍ତୁ ନାହିଁ, ଆପଣଙ୍କର କିଛି ଆବଶ୍ୟକ ବି ନାହିଁ ତା ପା ଖକୁ ଯିବା।
ହଁ ମୁଁ ବି ମଧ୍ୟ ସେ ଦୂରରୁ ଦେଖେ, କିନ୍ତୁ ଯେତେବେଳେ ଆପଣ ଯାଉ ଆପଣଙ୍କ ସାମ୍ନାରେ ଯଦି ସାଙ୍ଗେ ସାଙ୍ଗେ ପଳେଇ ଆସିବ, ତ ଆପଣଙ୍କୁ ନିଶ୍ଚିନ୍ତ ଭାବେ ଡର ଲାଗିବ ଭୟ ଲାଗିବ ଯ ଗୋଟେ ସାପଟେ ଯଦି ଆପଣ ସାମ୍ନାରେ ସାଙ୍ଗେ ସାଙ୍ଗେ ଆସିଲେ, ତ ଆପଣଙ୍କୁ ତ ସେଇ ସମୟରେ ଯାହା ହେଲେ ବି ଯେମିତି ହେଲେ ଡର ଲାଗିବ।
ଆଜ୍ଞା ଡର ତ ଲାଗିବ, କିନ୍ତୁ ସେ ଡରକୁ ସାମ୍ନା ତ କରିବାକୁ ପଡିବ ନା, ସବୁବେଳେ ଯଦି ଡର ରହିବ ତାହେଲେ ଆମକୁ ତ ସମସ୍ତେ ଡରକୁରା କହିଦେବେ, ସେଥିପାଇଁ ମୁଁ ଟିକେ ଦେଖି ଚାହିଁକି ଚଳେ। ମୁଁ ସବୁବେଳେ ସବୁ ଜିନିଷରେ ଡରେ ନା, ଅଚାନକ ଯଦି ମୁଁ ଆଗକୁ କିଛି ପଳେଇ ଆସେ, ତ ମୁଁ ଡରିଯାଏ।
ଠିକ କଥା, ଠିକ କଥା, ଦେଖୁନାହାନ୍ତି ଆମର ଏପଟେ ଏବେ ପୁଣି ଥରେ ବର୍ଷା ଜୋରରେ ହେବା ଲାଗିଲାଣି ଏମିତି ବର୍ଷା ହଉଛି ଯେ ଘରୁ ବାହାରି ହେଉନାହିଁ ମୁଁ ସକାଳ ମୋର ନିତ୍ୟକର୍ମ ସାରିବାକୁ, ପୋଖରୀ ଆଡକୁ ଯାଇଥିଲି, କିନ୍ତୁ ହେଲା ନାହିଁ ବର୍ଷ ହେବାରୁ ମୁଁ ଘରକୁ ପ୍ରସ୍ଥାନ କରିଦେଲି।
ବର୍ତମାନ ତ ବର୍ଷା ସକାଳୁ ଆମ ଏଠାରେ ଲାଗି ରହିଛି, ବର୍ତ୍ତମାନ ଛାଡି ବିି ନାହିଁ। ମୁଁ ମଧ୍ୟ ଟିକେ ଫୋନ ରେ ଦେଖୁଥିଲି ଯେ, ବର୍ଷା ବୋଧେ ବାରଟା ପରେ ଟିକେ ଛାଡିବ। ଆଉ ଏତେ ସମୟ ପର୍ଯ୍ୟନ୍ତ ଅପେକ୍ଷା ହେଇପାରିବ ନାହିଁ ମୁଁ ବୋଧେ ଭାବୁଛି ଓଦା ହେଇକି ମଧ୍ୟ ମୁଁ ମ ନିତ୍ୟ କର୍ମ ସାରିଦେବି ବର୍ତ୍ତମାନ।
ହଁ ତାହା ବି ଠିକ କଥା ଆମର ତ ଏପଟେ ଦେଖଉଛି ଦିନସାରା ଆଜି ବର୍ଷା ହେବ ଦିନ ସାରା ବର୍ଷା ହେଲେ କଣ କରିବୁ ଘରେ କେମିତି ବାହାରି ତା ବି ଚିନ୍ତାର କାରଣ।
ହଁ। ଦିନ ସାରା ଯଦି ବର୍ଷା ମଧ୍ୟ ଲାଗି ରହିବ ତାହେଲେ କୌଣସି କିଛି କାମ କରିହବ ନାହିଁ ଯଦି ଯଦି କାମ କରିବାକୁ ଗଲେ ତାହେଲେ ଆମେ ଓଦା ହବା, ଯଦି ଆମେ ଓଦା ହବ ତାହେଲେ ଆମ ଦେହ ମଧ୍ୟ ଖରାପ ହେଇପାରେ। ତ ସେଥିପାଇଁ ଆ ମୁଁ କହୁଥିଲି ଯେ ଦେଖାଯାଉ ଆଗରୁ ବର୍ଷା କେତେବେଳେ ଛାଡୁଛି, ବୋଧେ ଲାଗୁଛି ବାରଟା ଗୋଟେ ବେଳକୁ ଛାଡିଯିବ ବୋଲି।
ହଁ ହଁ ଟିକେ ଛାଡିଗଲେ କାମ ହେଇଯାଆନ୍ତା ଟିକେ ଛାଡ଼ିକି ଯଦି କିଛି ସମୟ ପାଇଁ ଖରା ହୋଇଯାଆନ୍ତା ତ ମାଟି ଗୁଡିକ ମଧ୍ୟ ଟିକେ ଶୁଖିଯାଆନ୍ତା ଆଉ ମୁଁ ଚାଲିବାରୁ ସୁବିଧା ହୁଅନ୍ତା। ଆଉ ଏମିତି ତ ଭାରି ଅସୁବିଧା ହଉଛି, ଆଉ ଆପଣ ଯାଆନ୍ତୁ ଆପଣଙ୍କ ନିତ୍ୟକର୍ମ କରିବେ ମୁଁ ଆପଣଙ୍କୁ ସଙ୍ଗେ ସାଙ୍ଗେ ମୋ ତରଫରୁ କରୁଛି ନା କଣ କହୁଛନ୍ତି?
ଆଜ୍ଞା।
ଆପଣ ନିତ୍ୟକର୍ମ କରନ୍ତୁ ମୁଁ ସଙ୍ଗେ ସଙ୍ଗେ ମୋ ତରଫରୁ କରୁଛି ଏବେ ଆପଣ ଯାଆନ୍ତୁ।
ଆଜ୍ଞା ଠିକ୍ ଅଛି ଧନ୍ୟବାଦ ଧନ୍ୟବାଦ।
ହଁ ଭାଇ ଧନ୍ୟବାଦ।